ହ୍ୟାଲୋ।
ହଁଅ। କଣ କରୁଛ?
ଏଇ ଶୋଇଥିଲି ଉଠଲି ଆଇନାକେ
ମୁଁ ତ ସେଇଆ ଆଉ ଶୋଇପଡିିଥିଲି ଆଜି ଲେଟ୍ ହେଇଗଲା ସାଢେ ଚାରିଟା ହେଇଗଲା। ଉଠିକି ଦେଲି ବାପାଙ୍କୁ ଚାହା ଖାଇ ପିଇକି ଶୋଇଥିଲୁ ପା ଶୋଇଥିଲୁ ଠିକ କି ତା ବାପା ବି ଗଲେ ଛକ ଆଡେ ପୁଅ ଶୋଇଛି ମୁଁ ଏବେ ବାପାଙ୍କୁ ଟିକେ ଚାହା ଦେଲି ଘର ପର ଝାଡୁ କଲି ଏଇ ଛାତକୁ ଆ ରେ ଲୁଗା ଭଡା ନବା ପାଇଁ ଆଜି ଖରା ମୁଲୁ ନାହିଁ କି ସେ ଶୁଖିବା ପାଇଁ ବି ଟାଇମ ଶୁଖୁନି।
ଓହୋ ହଁ ଆମ ଆଡେ ବି ସେମିତି ବର୍ଷା ପାଗ କରିଛି।
ମା ଆନେ ବାହାରି ଦେଖୁଛ। ଆଣ ଭାରି ଆଜି ଏ ବର୍ଷା ପାଣିଆ ପାଗ କରିଥିଲା ବୋଲି ଶୁଖ ନଥିଲା ବୋଲି ମୁଁ ଏଇନା କେହି ଆଣିଲି ଗୋରୁ ଆଣିଥିଲି ଘ ଜର ଶୁଖିଥିଲା ଆଉ ଗୋରେ ଶୁଖ ନଥିଲା ଆଣିନଥିଲି।
ଓହୋ ଏଇନା ତୋଳି ଦବ ଆଉ।
ହଁଉଟା ଥିଲା ମୋ ଝିଅକୁ କହିଦେଇକି ଆସିଥିଲି ଅଙ୍କିତା କ ମୁଁ କହିଲି ବର୍ଷା ହେଲେ ଆଣିବ ଭାରି ବର୍ଷା ତ ହେଇନି ଶୁଖୁଥିଲା ମୁଁ ଆଇୱଲି ଆଉ ତୁ କଣ ଖାଇଥିଲ ନା ବା।
ଭାତ ପୋଟଳ ଆଳୁ ତରକାରୀ। ଚାଲି ଭଜା ହେଇଥିଲା ହେଇଥିଲି ଆଉ ତମେ
ମୁଁ ଏଇ ତ ଡାଲି କୁ ମେନୁଙ୍କର କଷା କରାହଇଥିଲା। ବଢ଼ି। ପୁଅଟତ ରଖଥିଲେ। ସିଏ ତାର ଶୋଇଛି ପା ଖାଇଲା କହିଲା ମୁଁ ମୁଁ କହିଲି ଆ ଖୁଆରିବି କହିଲ ନା ମୁଁ ନିଜେ ହାତରେ ଖାଇବି। ମତେ କଣ ପାଇଁ ଖୁଆଇବ? ମ ତୁ ଖାଇବୁନୁ ଆସୁନୁ ସେ ତାର ନିଜେ ଡାଲି ଭାତ କଲା ମୋର ତାଟିଆ ଅଲଗା ଦିଅ ମୁଁ ଗୋଳେଇବି ଭାତ ନିଜେ ତାର ନେଲା ଆ ଡାଲିର ନିଜେ ଢାଳିକି ଦେଲା ଡାଲି ଗୁରା ଢାଳିଛି ଯେ ପୁରା ପାଣି ହେଇଯାଇଛି ସେ ତାର ଏଇରେ ଗୋଳେଇକି ତାର ଟିକେ ଖାଇଲା ଥରେ ଦିଇ ଥର କଣ ଖାଇଲା ନିଜ ହାତରେ ଆଉ ଖାଇଲାନି କହିଲା ମୁଁ ଆଉ ଖାଇବିନି
ହୁଁ ହୁଁ ନିଜ ହଜରେ ଖାଇଲାନି ନା ସେମିତି ଖାଲି ଖାଉଛି ଖେଳୁଛି
ନା ନିଜ ଦର ଟିକେ ଏମତି ସେମିତି ଆମେ ଖୁଆବୁ ପେଟ ପୁରିବ ସେମିତି ଛୁଆ ତ ହାତରେ ଖାଲି ପେଟ ପୁରିବାକୁ ତାର ସେ ଯେମିତି ପାଇଲେ ସେମିତି ଟିକେ ଖାଇଦଉଛି କହିଲା ମୁଁ ନିଜେ ଖାଇବି ମୁଁ କହିଲି ହଉ ଖା
ହଁ ଆଉ ମାମୁ ଘରକୁ ଗଲଣି ନା ଯାଇନ?
ନାଇଁ ଯାଇନି ରଜରେ ଯିବାର ଥିଲା ଗଲିନି ନା ଆଉ କଣ ଯିବି?
ହଉ ରଜ ଏଇଠି କଲ ନା କିଛି କଲନି?
ନା ମୁଁ ଏଇଠି ବା ଶାଶୁଘରେ ଥିଲି ଯାଇନି ତ ଘରକୁ ଯିବାର ଥିଲା ଗଲିନି ନଣନ୍ଦ ଘରିକା ଆସିଥିଲେ ବୋଲି
ହଉ ନଣନ୍ଦ ଯୋଉ ଭିତିଓ ବନଉଛନ୍ତି ବନ ନା ଏବେ ଆଉ
ଜାଣିଲେ ନା ହଁ କରୁଛନ୍ତି ତାଙ୍କ ପୁଅର ଏବେ କରୁଛନ୍ତି।
ଓହୋଃ! ଆଉ କୁହନା କଣ?
ହଉ କଣ ବର୍ଷା ଫର୍ଷା ହେଇନି ତମ ଆଡେ?
ନା ସେଇ ସକାଳେ ଯା ହେଇ ଥିଲା ଆଉ ହଉ
ହଁ ସକାଳେ ତ ସବୁଆଡେ ହେଇଥିଲା ଆଉ ବର୍ଷା
ହୁଁ। ଏ ମିନ୍ତି ଅନ୍ଧାରେ ପାଗ କରଛି ଆଉ କିଛି ବାଗ ନାହିଁ
ନା ଆଜି ଖରା ଦେଇନି ଆଜି ପୁରା ରଜ ପାଗ ଯେମିତି ରଜ ରଜ ଗୁଡା କୁଆଡେ ପଳେଇଲା ଖରା ହେଇ ହେଇ ଏଇନା ସେଇ ଭଳିଆ ପାଗ ଦେଇଚି।
ରଜ ଏତେ ଗରମ ହେଇକି ଏତେ ଇଏ ହେଇକି ସବୁ ଗଲା
କୁଆଡେ ଗୋଟେ ଯାଇ ହେଲାନି
ହଁ ଆମେ ବି ସବୁ ସେଇଆ ଏ ପାଖ ମନ୍ଦିର ଘରିକା ଯାଇ ଯାଇଥିଲୁ ନହେଲେ ଆଉ କିଛି କୁଆଡେ ଯାଇପାରିଲୁନି ଗରମ ରେ।
ହୁଁ।
ଆସିଥିଲେ ବଡପାଙ୍କର ବଡ ଭଉଣୀ ଯୋଉ ମାମା ଧିରିଆଙ୍କର ତାଙ୍କ ମାଉସୀ ତାଙ୍କ ଝିଅ ହେରିଆ ଯେ ସେଇ ତାଙ୍କୁ ଥରେ ନେଇକି ମହାବିନାୟକ ମନ୍ଦିର ଗଲୁ ସେଇଠୁ ଖାଲି ଦର୍ଶନ କରି ସିଏ ଯୋଉ ଗରମ ରେ କଲୁ ଗରାମରେ ଆସିଲୁ। ନହେଲେ ତା ଛଡା ଅଉ କିଛି କରିନୁ ଦୋଳି ଘରିକା ସଜେଇଥିଲୁ ଆଉ ପିନ୍ଧିକି ଫଟୋ ଉଠେଇବାକୁ ଇଚ୍ଛା ହେଲାନି ଯୋଉ ଗରମରେ ଚାରିଟା ବେଳେ ଫେରେ ମେଘ ପବନ ଉଠେଇଲା।
ଗରମ ତ ଏଡେ ଜୋରେ ହଉଛି ଲୁ ନୂଆ ପିନ୍ଧିବ କଣ? ପୁରୁଣା ପିନ୍ଧିକି ବୁଲ ଛୁଆଙ୍କୁ ସକାଳୁୂ ନୂଆ ପିନ୍ଦେ ନୂଆ ରୁ ଟିକେ ଫଟୋ ଫଟୋ ଉଠେଇଦେଲୁ ତାପରେ ନୂଆ ପିନ୍ଧିକି ପୁରୁଣା ଖୋଲିକି ଆଉ ଗୋଟେ ହାଲକା ଗଞ୍ଜି ପିନ୍ଧିଲୁ
ଆମ ଘରେ ବି ଦାଦାଙ୍କ ଛୁଆ ଦି ଜଣ ଡାଡୁ କିଟୁ ସିଏ ବି ସେଇଆ ଟିକେ ପିନ୍ଧି ଦେଲେ ତାପରେ ଆଉ ଓହ୍ଲେଇ ଦେଲେ ଯୋଉ ଗରମରେ ଘର ପିନ୍ଧା ଡେଲି ଇଉଯ ଡ୍ରେସ ପିନ୍ଧିକି ବୁଲିଲେ।
ହଁ ଭାଇ ଡେଲି ଇଉଜ ଡ୍ରେସ୍ ଛୁଆ ଆଉ ଗରମ ଯୋଉ ହଉଚି। ଡେଲି କହୁଛି ମୋତେ ସାୱାର ଲଗେଇଦିଅ। ବ ଆସା ପଡୁଛି ମୁଁ ଗାଧେଇବି ସାର ଲଗେଇ ଦେଲେ କହିଛି ମାମା ବର୍ଷା ପକଉଛି ବର୍ଷା ପଡିଲାଣି ମୁଁ ବର୍ଷାରେ ଗାଧେଇବି ସେ ତାର ସାୱାର୍ ଲଗେଇ ଗାଧେଇ ପଡୁଛି ମୁଣ୍ଡ ଫୁଣ୍ଡ ଡେଲି ଓଦା କରୁଛି ଜର ଫର ହବ ପାଟି କରୁଥିଲି ଆଜି। ତାକୁ ହାତ ପାଉନି ନିଜେ ଟ୍ୟାପ ମୋଡ଼ି ପକ କହୁଚନ୍ତି ଦି ଟାଙ୍ଗ
ଖେଳୁଚନ୍ତି ବୋଧେ ତା ଭାଇ
କଡ଼ମ ଇଏ ଦି ଜଣଯାକ ବାଥରୁମ ଭିତରେ ପଶିଗଲେ। ଦି ଦି ଜଣଙ୍କ ଟ୍ୟାବ ଖୋଲିଦେବେ। ଗୋଟେ କୁଣ୍ଡ ଭଳିଆ ଅଛି ପ୍ଲାଷ୍ଟିକ ର ଯୋଉ ଟପ। ସେଇଥିରେ ପଶି ଯାଉଚନ୍ତି। ଚିଲଉଚନ୍ତି ଚିଲଉଚନ୍ତି ଜମା ଆସୁନାହାନ୍ତି ପାଣିରୁୁ ବାହାରି।
ଓ ହୋ।
ଆଉ ତମ ଶାଶୁ କଣ କରୁଚନ୍ତି?
ସିଏ ବୋଧେ ତାଙ୍କ ମା ପାଖକୁ ଯାଇଚନ୍ତି ନା କଣ କାଇଁ ତ ନାହାନ୍ତି।
ହ ମା।
ଆମ ମାମାଙ୍କର ଏଇ ପାଖରେ ପାଞ୍ଚ ଦି ତିନି ମିନିଟ୍ ଲାଗିବ ଯିବା ପାଇଁ।
ଚାଲିକି ପଳାଉଚନ୍ତି।
ସିଏ ଚାଲିକି କେତେବେଳେ ଯାଆନ୍ତି କେତେବେଳେ ଅଟୋ ଫଟ ପାଇଲେ ପଳାନ୍ତି ନହେଲେ କିଏ ଯାଉଥିଲେ ପଳାନ୍ତି ତାଙ୍କ ସାଙ୍ଗରେ।
ଭଲ ତାଙ୍କ ଘରକୁ ଯିବା ଆସିବା କରିବେ ଆଉ।
ଚାଲିକି ପଳାନ୍ତି ଚାଲିକି ଆସନ୍ତି ଆମ ଶାଶୁ ଘରେ- ମୋ ଶା ଶାଶୁ, ଶଶୁର, ଯା, ମୁଁ ତା ବାବା ପୁଅ ଦିଇଟା ଯାଙ୍କ ଦେଢଶୁର କା
ହଁ ଆଉ ତମ ଯୋଉ ଦୋକାନ ଟା ଥିଲା ସେ ଅଛି ନା?
ସିଏ ନା ସେ ଯାହାର ଘର ସେ ଆଉ କାହାକୁ ଦେଇଦେଲେ। ଇଏ ଯଦି ୟାଡୁ ଦେଢଶୁର ଯୋଉ ଚାଲିଗଲେ ଦୋକାନ ବନ୍ଦ ରାଧା ଟାଇମ ପୁରା ବାଟ ସେ ଖଣ୍ଡେ ଦୋକାନ ବନ୍ଦ ରହିଲା।
ହଁ।
ଆଉ କିଛି ଗଲେନି ଯେ ଯେତେବେଳେ ବି ବସିଲେ ସମେତେ ନନାଙ୍କ କଥା ଖାଲି ପଚାରିଲେ। ଭଲ ହେଲାନି ନନା ଦିଇ ଭାଇଙ୍କ ବସନ୍ତି ବ ଦୋକାନ ଗଲେ କଣ ଆଉ ମୁଁ ଦୋକାନ ଯିବିନି ଦୋକାନ ଦେବିନି। ସବୁଠି ପ ପକେଇ ଚନ୍ତି ଫର୍ମ ପକେଇଚନ୍ତି ପଇସା ନେଇଚନ୍ତି କୋଉଠି ପଚିଶ ହଜାର କୋଉଠି ଦଶ ହଜାର ଏମିତି ସବୁ ଆଡଭାନ୍ସ ନେଇଯାଇଚନ୍ତି ରଖେଇବା ପାଇଁ କିନ୍ତୁ କୋଉ ଥରେ କେହି ରଖୁନାହାନ୍ତି କି ଫୋନ ବି ଉଠଉନାହାନ୍ତି ପଇସା ନେଲା ପରେ।
ନାଇଁ ସେ ଫ୍ରଡ ଇଏରେ ପସ ନା ତ ମିଛ କହିକି ରଖି ନେଇଯିବେ ପଇସା
କହି କହି ଫୋନ କରି କରି ପାଞ୍ଚ ଫେରିଲା ଆଉ ପାଞ୍ଚ ଦେଲାନି। ଆଉ ଗୋଟେ ସେ ନିଷ୍ ଦେଖିବା ପାଇଁ ସିଏ ବି ନେଇଚି କେତେ ପାଞ୍ଚେ ଖଣ୍ଡେ ସିଏବି ସିଏବି ଆଉ ଫୋନ ଉଠଉନିକି ଦଉନି। ପିଲା ରଖିକି ଚିକେନ କାଉଣ୍ଟର ଦେଇଚି। ଦେଲେ ନିବେ ପଇସା ଆଉ କେତେ ଜଣଙ୍କୁ ପଇସା ଦେବେ ହଁ ମାରିଦଉଚନ୍ତି ରଖଉନାହାନ୍ତି ବାଧ୍ୟ ହେଇକି ଏଠି ଚିକେନ କାଉଣ୍ଟର ଗୋଟେ ଦେଇଚନ୍ତି ପିଲାଟେ ରଖିକି।
ହଁ ଏବେ କଣ କରୁଚନ୍ତି?
ଚିକେନ କାଉଣ୍ଟର ଦେଇଛନି ପିଲା ରଖିକି।
ଓହୋ ଭଲ।
ପିଲା ତ ନେଇଯାଉଛି ଦିନକୁ ତିନିଶହ ଚାରିଶହ ଭଳିଆ।
ଦିନକୁ ହଉଛି ଖାଲି ହେଇକି ଚିକେନ କାଟୁଛି।
ହଁ।
ଲୋକ ଏତେ ମଜୁରୀ ଖଟିକି।
ହଁ ଏବେ ଆମର ଜଣେ ଭଣଜା ନୁହଁ ତ ଯୋଉ ଦିଅର ହେବେ ଦି ଜଣ ସନମୁନୁ ଜାଆଁଳା ଭାଇ ସେ ଦଉଛନ୍ତି ଗୋଟେ ଢାବାଟେ ସେ ଆମ ଘର ତଳେ।
ହଁ।
ସେମାନେ କଣ ନେବେ ନାକଣ ଦୋକାନରୁୁ ଚିକେନ ଫିକେନେ କଥା ହଉଥିଲେ ଆଜି ଫୋନ କଥିଲେ ଯେ।
ରେ ଗୋ। ହୋଟେଲ ଘରିକା ଙ୍କ ରେ ଧରିଦିଅନ୍ତୁ।
ସିନିୟର ଯିଏ କଲେଜ ସାଇଡ ରେ ଗୋଟେ ଢାବାଟା ଆଉ ଗୋଟେ ଢାବା ଖୋଲୁଛି ଦି ତାଙ୍କ ଖୋଲିବ ଯେ ଖାଲି ତାଙ୍କ ପିଲା ଚଟୁ ବ ଖୋଲି ନାହାନ୍ତି ନହେଲେ କେବେଠୁ ସରନ୍ତାଣି।
ହଁ ଏମିତି କୁହ ହୋଟେଲରୁୁ କିଏ ଯୋଉଠି ବେଶୀ।
ହଁ ନା ଏଇ ସନ ହସ୍ପିଟାଲ। ସେମାନେ ନଉଛନ୍ତି ଡେଲି ଯାହାହେଲେ ତାଙ୍କର ଦଶ କିଲୋ ପାଞ୍ଚ କିଲୋ ଯାଉଛି ସେଠି। ସମ୍ ହସ୍ପିଟାଲ ରେ। ନାହାନ୍ତି ନା ଲୋକ ହେଲେ ଚାଲିବ। ସେ ଢାବା। ଆଉ ଦିଟାଙ୍କ ହେଇଗଲେ ହେଥିରେ ବି ଘୁରେ ପଳେଇବ।
ନିଜ ସବୁ ଜିନିଷ ଧାରଦବୁ ଆଉ ଏଠି ନର୍ମାଲ ବେ ଲୋକ ଦେଲେ ନିଅନ୍ତୁ ନହେଲେ ନାହିଁ ବଡ ବଡ ଆଡକୁ ଯିଏ ଯାଉ।
ମାନେ ନହେଲେ ନେ। ମହେଲେ ନାଇ ସେ ବି ପଳାଏ ଗୁରେ ଯୋଉ ଥାଏ ମେସ ସିନର୍ଜି ମେ
ଶୁଭୁନି କିଛି ନେଟୱାର୍କ ପଳଉଛି।
ମୁଁ କହିଲି ଏଠି କଲେଜ ଗୁରା ଅଛି ନା ମେସେ ଅଛି। ସେଠି ପଳାଏ ଘୂରେ। ଏଇଜାନ୍ ତି ସେ ମେସ ବାଲା ଚିହ୍ନା। ଛୁଆ ନ ନିଅନ୍ତି ସେ ଯୋଉ ବି ଘର ଭଡା ନେଇକି ଅଲଗା ଛୁଆ ରହୁଛନ୍ତି ସେମାନେ ନିଅନ୍ତି ମେସେ ମେସେ ରେ ବି ଯିଏ ଦାୟିତ୍ୱ ନେଇ ସିଏ ବି ଆସିକି ନେଇଯାଆନ୍ତି।
ଓହୋ। ଭଲ। ଆଉ ତମ ଯା ଯୋଉ ଆସିଲେଣି ନା କେତେବେଳେ ଆସୁଛନ୍ତି।
ସେ ଯାଉଛନ୍ତି ଆଜିକୁ ଯାଇଥିଲେ ସାତଟାରୁ ଆଇଲେ ଦିଟାରେ ଆଉ ସବୁବେଳେ ଯାଆନ୍ତି ନଅଟା ରୁ ଛଅଟା।
ହଁ ଘରର ବୁଝା ବୁଝି ସବୁ ତମେ କରୁଛ ତାଙ୍କ ଯିବା ଆସିବା। ହେଇ ଯାଉଛି ଆଉ ନହେଲେ। ଆଉ ତାଙ୍କ ର କଣ ଝିଅ ନା ପୁଅ କଣ। ପୁଅ।
ଅଟେ ପୁଅଠୁ ଦି ମାସେ ବଡ ତାର କଣ କାଲି ନା ଲେଖେଇବେ ବୋଲି କହୁଛନ୍ତି ପ୍ଲେ ସ୍କୁଲରେ।
ଓ ହୋ।
ୟାର ଲେଖା ହବ ଯେ ଟିକେ ଲେଟ୍ କରିକି ଲେଖା ହବ କହିଲେ।
ହଁ ଇଏ ବହୁତ ଛୋଟ ପିଲା ଅଛି ସେ ଏବେ ଘରେ ଖେଳିବ ଇଏ କରିବ। ଯିବ ଛୋଟ ମୋଟ ପାଠ ସେ ଜାଣୁ।
ସେ ପା ଆଗେ ଘରେ ଟିକେ ବସୁ ଘରେ। ମୂଳରୁ ବସୁନି ଛୁଆ କିଛି ଜାଣି ନାହାନ୍ତି ତାଙ୍କୁ ଏବେ ଠୁ ସ୍କୁଲ।
ସେଇଆ ଛୋଟ ଛୁଆଟା ଏଇନା କୋଉ କଲର କଣ ଏଇଗୁରା। ସବୁ ଚିହ୍ନିବ। ତାକୁ ଦେଖିବ କୋଉଟା କ ହେଲା।
ଏଇନା ତାକୁ ସ୍କୁଲ ଛାଡି ହବ କି?
ହଁ। ହଉ ମୁଁ ରଖୁଛି ଭା
ହଁ ହଁ। ହଉ।